ଶୁଭା ଯାଉଛି ଏଥରକ ତ। ହଁ କୁହ।
ମୁଁ କହିଲି ତମର ଯୋଉ କଲ୍ ନେଇଚ ପଇସା ଆସିଲାଣି?
ନା ସେଇଟା ଆମେ ପଚାରୁଥିଲୁ କି ବହୁତ କମ୍ ଆସିଥିଲା। ମୋର ଚଉ ଚଉଷଠି ଏମିତି ଆସିଥିଲା। ଆଉ ମୋ ସାଙ୍ଗଙ୍କ ସହିତ ମୁଁ ତା ସହିତ କଥା ହେଇଥିଲି ତାଙ୍କର ଚଉବନ ଏମିତି ଆସି ଥିଲା। ଆମେ ପଚାରିଥିଲୁ ମ୍ୟାମ କୁ କି ଆମର ଏତେ କମ କଣ ପାଇଁ ଆସିଛି। ତ ମ୍ୟା କହି ଥିଲେ କି ଯୋଉ ଯୋଉ କଲ ମାନେ ଯଉ ଯୋଉ କଲ ଗୁଡା ତମର ପ୍ରୋସେସିଂ ହେଇନି ତ ସେଇଗୁଡା ଏବେ ପ୍ରକ୍ରିୟାରେ ଚାଲୁଅଛି। ସେଇଟା ପାଇଁ ତମର ପଇସା ଆସିନି। ତମେ ଟୋ ସମ୍ ପୂର୍ଣ୍ଣ ଭାବେ ତିରିଶଟା ଯାକ କଲ ସମ୍ପୂର୍ଣ୍ଣ କରିସାରିଲା ପରେ ଯାଇକି ତମର ପଇସା ଆସିବ। ହଁ ପଇସା ଆସିବ। ସପ୍ତାହକୁୁ ସପ୍ତାହ ପଇସା ଆସିବା ନା। ତମର ଯେତିକିଟା ହଁ ଯେତିକିଟା କଲ ସେ ନେଇଥିବେ ଯେତିକିଟା କଲ୍ ତମର ପୁରା ଠିକ୍ ଠାକ୍ ଥିବ ସେଇ କଲରେ ହିଁ ସେ ପଇସା ଦେବେ। ନହେଲେ ଦେବେ
ହଁ ହଁ। ଜଣଙ୍କ ସାଙ୍ଗରେ ତିରିଶ ଥର କଥା ହେଇପାରିବ?
ହଁ ଜଣଙ୍କ ସହିତ ତମେ ତିରିଶ ଥର କଥା ହେଇପାରିବ।
ଓହୋ ତମେ ଏବେ ତାହେଲେ ପାଞ୍ଚଟା ନେଇସାଇଲଣି।
ମୋ ଫ୍ରେଣ୍ଡ ମାନେ ସାଙ୍ଗଙ୍କ ସହିତ ପାଞ୍ଚଟା ହେଇସାରିଛି।
ଆଉ ଆଜି ଏଇଟା ନା ଏଇଟା ତ ମୁଁ କରିଚି। ହ୍ୟାଲୋ।
ହ୍ୟାଲୋ। ହ୍ୟାଲୋ।
ହଁ ଶୁଭିଲା। ହଁ।
କହିଲି କି ଯେହେତୁ ଏଟା ତମେ କଲ୍ କରିଚ ତ ତମକୁ ଏଥିରେ ପଇସା ମିଳିବ। ମତେ କମ ମିଳିବ। ତ ମୁଁ, କଣ କହିଲ?
ତମକୁ ଅଶୀ ଟଙ୍କା ମିଳିବ ନା?
ଏମିତି କହୁଛନ୍ତି ତ ବଟ୍ ମୁଁ ଜାଣିନି ଏଟା ସତ କି ମିଛ ସପ୍ତାହ ମୁଁ ତିରିଶ ଟା ଯାକ କଲ୍ କରି ସାରିଲା ପରେ ଯାଇକି ଜଣା ପଡିବ ଯେ ମାନେ ଏମିତି ନାଇଁ କି ଯେ ସନ୍ଦେହ ଅଛି ହେଲେ ବି ଆମେ ଯେହେତୁ ପ୍ରଥମ ଥର ପାଇଁ କରୁଛେ ତ ହଁ କଣ କହିଲେ?
ହଁ।
କହୁନ କଣ କହୁଥିଲ?
ମୁଁ କହିଲି ସ୍ କଲେ ହବନି କହିଛନ୍ତି।
ବୁଝିଲିନି ତମ କଥା ମାନେ ଶୁଭା ଯାଉନି ଠିକିସେ।
ମୁଁ କହିଲି କି ସ ସନ୍ଧ୍ୟ ବେଳେ ହଉ କିମ୍ବା ରାତିରେ ହଉ ଯେତେବେଳେ ବି କଲ ନେଇପାରିବ।
ସେତେବେଳେ ବି ତମେ କଲ୍ ନେଇପାରିବ କିନ୍ତୁ ତମେ ଯାହାକୁ କଲ୍ କରିବ ସିଏ ଥିବା ଦର କର ଏ ମାନେ ଇଏ ଆପଟାରେ।
ହଁ।
ହଁ।
ଅନ୍ଲାଇନ ଥିବା ଦରକାର।
ହଁ ହଁ।
ଯାହାକୁ ତମେ କଲ କରିବ ସେ ଖାଲି ଓପନ କରିକି ରହିବେ ନା ଆଉ କଣ କରିବେ?
ନା ନା ସେ ବାସ ଖାଲି ସେଇ ଆପଟାରେ ଯାଇକି ହଁ ହଁ ସେ ଆପରେ ଯାଇକି ରହିବେ। ସେ
ଆପରେ ଖୋଲିିକି ରହିବେ।
ହଁ ରହିବେ ତାପରେ କଲ ଯିବ ତମ ପାଖକୁ ଯେମିତି ତମେ ଗୋଟେ ସ ନନ ସ ସାଧାରଣ ଭାବେ କଲଟି ଯେମିତି ଉଠଉଚ ବାସ ସେମିତି ହିଁ ଉଠେଇବ। ନିଅ ଯୋଉ ନେଳି କଲର ର ଆସିବ ଚିହ୍ନଟା ସେଇ ଚିହ୍ନ ତମକୁ ବାସ ଇଏ କରିବାର ଅଛି।
ଚିହ୍ନ ଟାକୁ ମାରିବ।
ହଁ ହଁ।
ତମେ ପାଂଶାଟା କଲ୍ ତମକୁ କିଏ କଲେଣି?
କଣ କହିଲ?
ମୁଁ କହିଲି ତମେ ପାଂଶଟା କଲ କଲଣି ତମକୁ କିଏ କଲ କଲେଣି?
ହଁ ଆମେ ମୋ ସାଙ୍ଗଙ୍କର ମୋର ସିଏ ମତେ କରୁଚନ୍ତି ମୁଁ ତାଙ୍କୁ କରୁଚି ଏମିତି ହେଇକା ଆମର ପାଞ୍ଚଟା କାର୍ଯ୍ୟ ସମ୍ପୂର୍ଣ୍ଣ ହେଇଯାଇଚି ତାଙ୍କର ବି ପାଞ୍ଚଟା ମୋର ବି ପାଞ୍ଚଟା।
ଆଛା। ମୁ ତ ଏଇତ ପ୍ର
ହୁଁ ତମର ଏଇଟା ପ୍ରଥମ ତମର ହେଲେ ବି ଗୋଟେ କାର୍ଯ୍ୟ ହେଇ ସାରଥିବ କାହିଁକିନା ତମେ ମତେ ଗୋଟେ କଲ୍ ପୂର୍ବରୁ କରିସାରିଥିଲ ନା।
ସେଇଟା ପା ଫାଇ ମିନିଟସ ହେଇଥିଲା।
ଫାଇଭ ମିନିଟସ ହେଲେ ବି ତମର ଗୋ ଯେହେତୁ ତମେ ଗୋଟେ କା ସାରୀ ଦେଇଚ ତ ସେଇଟା ଗଲ ମାଥ। ସରିଲା ତମର ତିରିଶଟା ରୁ ଅନତିରିଶ ଟା କଲ ଆଉ ବାକି ରହିଲା।
ଆଛା ଆ ତିରିଶଟା ତ କାଇଁ ଦେଖଉନି ପାଞ୍ଚଟା ଦେଖଉଚି।
ସିଏ ଦେଖେଇବ ତାପରେ ତମେ ଦେଖିବନି ଏଇ ପାଞ୍ଚଟା ସରିଗଲା ପରେ ସମ୍ପୂର୍ଣ୍ଣ ହେଇଗଲା ପରେ ଫୁଣି ଦେଖେଇବ ପା ପାଞ୍ଚେରେ ରୁ ଦଶ ଏମିତି ସବୁ ଦେଖେଇବ ସେ।
ଏବେ ତାହେଲେ ଦିଟା କଲ ହେଇଗଲାଣି ମୋର
ହଁ ତମର ଦିଟା କଲ ହେଇଗଲାଣି।
ସେ ଦେଖଉଥିଲା ସେଟା ସମିଟ କରିଆ ଲେଖଲା ତମର କଲ ଟିକୁ ଗ୍ରହଣ କରାଯାଇଛି ମୁଁ ସବମିଟ ମାରିନି।
ସମିଟ ମାରିଦେଲନି ଯଦି ଦେଖଉଥିଲା।
ମୁଁ ଭାବିଲି ଏଇଟା ହେଇନଥିବ।
ଠିକ୍ ଅଛି ତମେ କିଛି ଏଇଟା-କ-ମାନେ କାଟି ସାରିଲା ପରେ ସେଇଟା ଡା
ଗୋଟେ ହବ ଆଉ। ମୁଁ ଦାଖଲ କରିନି ତ ସେଥିପାଇଁ ହବନି ବୋ ମୁଁ କହିଲି ଏଇଟା ଅଧା ହେଇଛି ନା। ପାଞ୍ଚ ମିନିଟ ପାଖାପାଖି ହେଇଛି ସେଥିପାଇଁ ମୁଁ କଲିନି।
ଆଚ୍ଛା ଆଉ କହୁଥିଲି କି ତମ ଘର କୋଉଠି?
ଆମର ଏଇଠି ସଳେସ ବିହାରରେ ରହୁଛୁ।
ତମେ ସେଇଠି ରୁହ।
ହଁ ଆମ ଗାଁ ହେଲା ନୟାଗଡ।
ମୁଁ ମାନେ ସ-ସଳେସ ବିହାର ଯାଏ ଟିଉସନ୍ ଯାଏ ତ ମୁଁ ସେଇଟା ପାଇଁ ପଚାରିଲି ତମେ ସେଇଠି ରୁୁହ ବୋଲି।
ଟିଉସନ୍
ତମେ ହଁ କୋଉଠି କହିଲ ଯୋଉଠି ଆମର କୋଉ ସେଇଟା ଗୋଟେ ବିଦ୍ୟାଳୟ ନାହିଁ ସେଇଠି। ଓଡିଆରେ କହିବାକୁ ପଡୁଛି ତ ମୁଁ ଠିକ ସେ କହିପାରୁନି।
ହଁ ବିଦ୍ୟାଳୟ କୋଉଟା ଗଲେ ଫେଜ ଟୁ। ଚନ୍ଦ୍ରଶେଖରପୁର।
ପୁରା ହଁ ସେଇ ଯୋଉଠି ତା ସିଧାରେ ହିଁ ଗୋଟେ ଟିଉସନ୍ ଅଛି ବି ଏସ୍ ଅର୍ କ୍ଲା ସେସ୍ ବୋଲି।
ଆଛା ତ ମାନେ
ସ୍କୁଲ ଟେ କହିଲ କୋଉଟା ସଳେଶ୍ରୀ ବିହାର ପାଖରେ ଯୋଉ ସ୍କୁଲ ଟା ଯେ ବଡ ସ୍କୁଲ ଟା ଯୋଉଟା ହଁ ହଁ ଡିଏଭି ଡିଏଭି।
ଆଛା ସେଇଠିକି ଆସ।
ହଁ ମୁଁ ତା ସିଧାରେ ହିଁ ଯୋଉଟା ଏପଟ ରୋଡ ଅଛି ବି ଏସ୍ ଆର କ୍ଲାସେସ୍ ମୁଁ ସେଇଠି କି ଯାଏ।
ପ୍ଲସ ଥ୍ରି ରେ ତ ଟିଉସନ୍ ଏତେ ବି ଦରକାର ନାହିଁ।
ନାଇଁ ପ୍ଲସ୍ ଥ୍ରୀ କରିନି ପ୍ଲସ୍ -ପ୍ଲସ୍ ଟୁ କଥା କହୁଛି ମୁଁ।
ଓହୋ।
ହଁ।
ବସ୍ ରେ ଯାଏ।
ବସରେ ସେଇ ପାଖରେ କଣ ନଥିଲା ଏପଟେ ଆସ
ନାଇଁ ଯେ ଏଠି ପାଖରେ ମିଳିବନି ଯେ ସେଠି ଯେତେ ଯାହା ହେଲେ ବି ଭଲ ପାଠ ପଢା ଟା ଯୋଉଠି ସେଇଠିକି ଯିବାକୁ ପଡୁଥିଲା ନା।
ଆଚ୍ଛା। ଆଉ ଶୁଣିଲ ଏଇ କଲ ଟା ମାନେ ଟେନ ମିନିଟ ହେ ଦଶ ମିନିଟ ହେଇଗଲେ ଆପେ ଆପେ କଟି ଯିବ?
ନା ନା ତମେ କାଟିବାକୁ ପଡିବ ତମକୁ ଦେଖିକି ସମୟ ଦେଖିକି କାଟିବାକୁ ପଡିବ।
ହୁଁ ଆଛା।
ହଁ ଦଶ ମିନିଟ ରୁ ଅଧିକ କରିବନି କାଟିଦବ କଲ୍ ଟା।
ଅ ତାହେଲେ ନିଜେ କାଟିବାକୁ ପଡ ମୁଁ ଭାବୁଛି ଅଟମେଟିକାଲି କଟିଯିବ ମାନକୁ ମନ। ଆଚ୍ଛା। ଆଉ କଣ ତମ ଗାଁ କୋଉଠି?
ମୋ ଗାଁ ପୁରୀ।
ପୁରୀ। ଉଦିର ମାନେ କୋଉଆଟେ।
ନିଜର କିଛି ଇଏ ଦବନି ତ।
କଣ କହିଲ।
ମୁଁ କହିଲି ସେ କହିଥିଲେ ନା ତମ ନିଜର କିଛି ଠିକଣା ଦବନି। ଏ
ଠିକଣା ଦବନି।
ହଁ ମାନେ କାହିଁକି ନା ଯେହେତୁ ଏଇଟା ଆମେ ପ୍ରଥମ ଥର ପାଇଁ କରୁଚେ। ତ କାଳେ ବିଶ୍ୱାସ ହବନି। ସେ ସେଇଟା ପାଇଁ କହିଥିଲେ କି ଯେଠି ନିଜର ଠିକଣା କି ନିଜର ପରିଚୟ କିଛି ଦବନି। ଆମେ ଏ ଏମତି ଆମେ ଯେହେତୁ ପ୍ରଥମ ଥର କଥା ହେଉଚି। ଆମେ ଏମିତି କଥା ହେଉଚେ। ଆଉ ଆମେ ଯେହେତୁ ଏଇ ଗ୍ରୁପ ର ଅଛେ ତ ସଂଗଠନଟାରେ ଅଛେ। ତ ଆମେ ନା ଟା କହିପାରିବା। ହେଲେ ଆମ ଠିକଣା ଆମେ କଣ ପାଇଁ କହିବା। ଏମିତି
ହାଲୋ। ହାଲୋ।
ହାଲୋ ଶୁଭା ଯାଉଚି।
ଅ ହଁ ମଝିରେ ମଝିରେ ପୁଣି ବ୍ରେକ୍ ହେଇଯାଉଚି ମାନେ ସୁବୁନି।
କରିକି ସେମ ମୋ ସାଙ୍ଗଙ୍କ ସହିତ ବି କଥା ହେଲା ବେଳେ ଏମିତି ହୁଏ।
ଏଇଥିରେ ବୋଧେ ବହୁତ ନେଟ ମାନେ ଇସୁ ରହୁଛି।
ହଁ ସିଏ ଏଇଟା ମତେ ଲାଗୁଚି। ଜାଣି ମାନେ ମୁଁ ସେଇଟା ତମକୁ ପରେ ମେସେଜ ରେ ଜଣେଇବି।
ହଁ ହଁ ଆଉ ତାହେଲେ ତମର ପୁରି। ହୁଁ। ଆମ ନାନି ଗଡଟା ଆଉ।
କଣ କହିଲ।
ଆମର ନୟାଗଡ ଆଉ।
ଆଛା ଆଚ୍ଛା।
ତମେ ଏଠିକି ଅଫଲାଇନ ଆସିବ ଯେତେବେଳେ ହବ।
କଉଠିକି?
ଏଇ ଯୋଉଠୁ ଅନୁଦୁଫାଉଣ୍ଡେସନ ର ଅଫଲାଇନ ବି ହଉଛି ନା। ନା ଖାଲି ଅନଲାଇନ ଟା କରି
ଅନଲାଇନ କଣ ସେ ତ ସା ଏକାଥରେ କ୍ଲାସ କରିଦଉଛନ୍ତିନା। ତ ଆମକୁ ଏତେ ବାଟ ଯିବାକୁ ହ ପଡୁନି ଦେଖିକି କିନ୍ତୁ ତଥାପି ବୁଲିବାକୁ ଆମେ ଅଛୁ। ସାଙ୍ଗଙ୍କ ମାନେ ମୋ ସାଙ୍ଗଙ୍କ ମୋର ଅଛୁ ଆମେ ଯାଇକି ବୁଲିକି ଆସିବୁ ବୋଲି ସେଠି।
ଆଚ୍ଛା ଏ ଯୋଉ କଣ କହିଲ ଏବେ ହଉଛି ଅନଲାଇନ ହବ। ସାର୍ କହିଲେ?
ତ ତମ କଥା କିଛି ବି ଶୁଭାଯାଉନି ମାନେ ଏମିତି ବହୁତ ଲାଖି ଲାଖି ଆସୁଚି।
ମୁଁ କହିଲି ସାର୍ କହୁଥିଲେ ଆର ଉଇକିରୁ କୁଆଡେ ଅଫଲାଇନ ବି ହବ।
ଓ ଆଚ୍ଛା। ଅ ଦିଦି କହୁଥିଲି ଏଇନା ନ ନଅ ମିନିଟ୍ ପନ୍ଦର ସେକେଣ୍ଡ ହେଇଗଲାଣି। ଦଶ ମିନିଟ୍ ହବ ଦେଖିକି ଆଁ। କଲ୍ କାଟିବ ନହେଲେ ବହୁତ ଟାଇମ ପଳେଇବ ନା। କ
ଇନ୍ସ୍ଟିଟ୍ୟୁଟ ଆସିବ।
ହଁ।
ଆଚ୍ଛା ଅଫଲାଇନ ବି ଆସଛୁ ନା।
ହଁ ହଁ।
ଏଇଠିକି କେବେ ଆସିଚ?
ନା ମୁଁ କେବେ ଯାଇନି। ସିଏ ବାସ ଆମ କଲେଜ ଆସିଥିଲେ। ତ ମୋର ସେଇଠି ହିଁ ଯାହା କଲେଜ ରେ ହିଁ କଥା ହେଇଥିଲା।
ଆଚ୍ଛା ମୁଁ ଏବେ କାଟି ଦଉଚି ଆଁ।
ହଁ ହଁ କାଟିଦିଅ।